ହଁ ହ୍ୟାଲୋ।
କଣ କରୁଛନ୍ତି? ଏଇ ମୁଁ ଟିକେ ହସ୍ପିଟାଲ ଯାଇ ଥିଲି ଏବେ ଆସିକି ପହଞ୍ଚିଲି ଆଉ।
ଆଛା। ଆଉ ଖିଆ ପିଆ ନା କିଛି ସରିନି? ।
ହଁ ହଁ ମୁଁ ସକାଳେ ଖାଇଥିଲି ମୁଢି ଆଉ ଆଳୁ ଭାଜିଥିଲି ଖାଇଥିଲି। ଆଉ ଟିକେ ହସ୍ପିଟାଲ ଯାଇଥିଲି ମୋ ଦେହ ଟିକେ ଭଲ ନଥିଲା। ଆଉ ଏଇ ହେଇଛି ବୋଲି ମାନେ ପ୍ରେସର ଟିକେ କମି ଯାଇଛି ବୋଧେ ତ ଜାଣିପାରୁନି ପ୍ରେସର କମିଯାଇଛି ବୋଧେ ମାନେ ମୁଁ ବସିକି ଉଠିଲା ବେଳକୁ ମଥା ଘୁରୁଛି। ଆଉ ମାନେ ମାନେ ପଡିଗଲା ଭଳିଆ ମୁଁ ମୁଣ୍ଡ ଘୁରୁଚି। ମାନେ ଶୋଇ ପଡିଲା ବେଳକୁ ଚାରି ପଟିଆ ଘର ସବୁ ଘୁରୁଚି। ଅନ୍ଧାର ଦେଖା ଯାଉଚି। ଆଉ ହସ୍ପିଟାଲ ଆଉ ପିଏ ମାନେ ଲେମ୍ବୁ ପାଣି ନୁହେଁ ଚିନି ଲୁଣ ପାଣି ପିଏ। ଆଉ ତାପରେ ହଉଚୁ ଏ ଡକ୍ଟର ଟିକେ ଦେଖେଇ ଆସିଲେ ଭଲ ହବ ଆଉ। ଏଇ ପ୍ରେସର ଟିକେ ମାପିକା ଆସିଲେ ଟିକେ ପ୍ରେସର କମି ଯାଇଚି। ଆଉ ମେଡିସିନ ବି ଦେଇଛନ୍ତି।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
ଆଣିକି ଏଇ ବସିଛି ଟିକେ। ଖରାରେ ଆଉ ଟିକେ ଖରା ହେଇଛି ତ ଆସିକି ବସିଚି।
ଆଉ
ଆଉ ଆପଣ କଣ ଖାଇଥିଲେ?
ମୁଁ ଏଇନା ଖାଇଥିଲି ଏଇ ଯୋଉ ବିରିୟାନୀ। ବିରିୟାନୀ କୁ କଚୁମ୍ୱର ଆଉ। ଆଜି ଏଇ ପରେ ହେଇଥିଲା।
। ଓହୋ ମା କରିଥିଲେ।
ନାଇଁ ଆମ ସାନ ଝିଅ କରିଥିଲା। ମୁଁ ପଢୁଚି। ସିନା ଏପଟେ କାମ ଦାମ ପୁଣି ଏପଟେ ଅଛି। ତ ସେଥିପାଇଁ ସାନ ଭଉଣୀ କରିଦେଇଥିଲା ଆଉ।
ଆଚ୍ଛା ଆଚ୍ଛା।
ଆଉ ଆପଣଙ୍କ ଘରେ ଆଜି କଣ ରୋଷେଇବାସ?
ଆଜି ଭାତ ଆଉ ବୋଇତାଳ ଶାଗ ସବୁ ରକ ପରିବା ପଡିକି ତାକୁ ଟିକେ ଚଡଚଡ଼ି ଭଳିଆ ହେଇଛି ଶାଗ ରନ୍ଧା ହେଇଚି। ଆଉ ଆଉ ଆଜି ଭାବୁଚି ଟିକେ ଆଳୁ ଫାଳୁ ଟିକେ ଚଟଣି କରିକି ଟିକେ ଆଚାର ମାଚାର ଟିକେ ମନ ହଉଚି ଖାଇତେ ଖାଇଦେବା ଆଉ।
ହଁ ଭଲ ଲାଗିବ। । ଆଉ ସାନ ଝିଅ କଣ କରୁଚି? ଝିଅ। କିଏ ଚିଲଉଛନ୍ତି?
ଏଇ ସାଢ଼େ ରେ ସାଢ଼େ ଦଶଟା ବେଳେ ସ୍କୁଲରୁୁ ଆସିଲା। ଆଉ ଏଇ ତ ଏଇ ଆସିକି ବସିଚି ଆଉ। ମୁଁ ତାକୁ ହିଁ ଅନେଇକି ହସ୍ପିଟାଲ ହେଇକି ଆସିଲି।
ଓହୋ। ସେ ଖାଇସାରିଲାଣି?
ହଁ ସେ ଖାଇଥିଲା। ନେ ଏଇ ଯୋଉ ପିଲାଙ୍କ ମ ଛୋଟ ଛୁଆ ପାଇଁ ଯୋଉ ପୁଅଟା ପାଇଁ ଯୋଉ ଛତୁଆ ଗୁଣ୍ଡ କରିଥିନି ଛୁଡା ଗୁଣ୍ଡ ତାକୁ ଟିକେ ଖାଇକି ଯାଇଥିଲା। ଆଉ ମୁ ଢି ମିକ୍ସଚର ନେଇ ଯାଇଥିଲା ଟିଫନ୍ ର ତାର ଟିକେ ମୁଢି ମିକ୍ସଚର ପ୍ରିୟ। ସବୁବେଳେ ତାର ମୁଢି ଆଉ ପ ରୁଟି ମୁୁଟି ଖାଇବନି କେବଳ ପଖାଳ ଆଉ ମୁଢି ଆଉ ମୁଢି ମିକସର ନେଇକି ଟିଫିନରେ ଯାଇଥିଲା। ଆଉ ଏଇ ସେଇ ସେତିିକି ଯାହା ଖାଇଥିଲା ଏବେ ଆସଚି ଖାଇବ ଏଇନା ଗାଧେଇକି ଟିକେ ମୁଣ୍ଡ ଟା ଟିକେ ତାର ମଳି ହେଇଚି। କହିଲି ତାକୁ ମୁଣ୍ଡ ଧୋଇକି ଟିକେ ଗାଧେଇ ପଡ୍। ନିଜେ ଆସୁ ତାର ଭାତ ଖାଇବା ଆଉ ଭାତ ହେଇଗଲାଣି। ଯାହା ହଉ ଭାତ ରାନ୍ଧି ଦେଇଥିଲି। ଆଉ ଆପଣଙ୍କର କଣ ରୁଷେଇ ମା କରିଛନ୍ତି ଆଜି?
ମାମା ସେ ତ ଶୋଇଛନ୍ତି ଯାହା କରିଥିଲେ ଏ ଆମ ଝିଅ ସାନ ଝିଅ କରିଥିଲା। ଆଉ ବା-ଭାତ କର କରିଥିଲେ ଭାତ ଡାଲି। ଆଉ ଘରେ ମାନେ ଆମ ଘରେ ହେଇଥିଲା ଏଇ ଯୋଉ କଲରା ଆଳୁ। କଲରା ସେ କଲରା ର ଭୋତା। ଆଉ ଛୁଇଁ ଆଳୁ ଭଜା ଶାଗଭଜା ଆଉ।
ଓ ମାନେ ଦିପର ପାଇଁ ମାମା ରୁଷେଇ କରିସାରିଲେଣି। ହ୍ୟାଲୋ।
ସମସ୍ତେ ଏବେ ବାପା ଶୋଇଛନ୍ତି ନା ତାଙ୍କେ ଖାଇକି ଯିବେ ଗରମ ଭାତ। ତ ତାଙ୍କ ପାଇଁ ମୁଁ ସକାଳର ଗରମ ଭାତ ସହିତ ଡାଲମା କି ଭର୍ତା କି ମାନେ ଆଉ କଣ ଯାହା ଯେଗା ହେଇଯାଇଥିବ। ଆଉ।
ଓହୋ ସେଠୁ ମାନେ ଆଉ ମାନେ ହଉଚି ଆଗତୁରା ରୋଷେଇ ସରିଯାଉଚି ଆଉ।
ହୁଁ ହୁଁ ଆମ ସକାଳୁ ସେମିତି ମୁଢି ମିକ୍ସଚରର ଗାଣ୍ଠିଆ। ଆଉ ସଇଲା ଆଉ ଖାଇବିନି ମୁଁ କେହି ବି ଖାଇବେନି।
ପୁରା ଖାଇଏ।
ଆଉ ଯାଇକି ସେଇ ଚାରିଟାକୁ ଚାହା ପାଣି ବି ପିଇବେ ନା ରାତିରେ ଯାହା ଖାଇବେ।
ଆଚ୍ଛା ଛା।
ଆଜି ଟିକେ ଜଲ୍ଦି ଖାଇ ଦେଇଚୁ। ମାନେ ଗୋଟେ ଭିତରେ ଖାଇବା ତ ଗୋଟେ ବେଉକୁ ଖାଉ ଆଉ। ଆଜି ମୁଁ କିଛି ଖାଇନଥିଲି ନା ଏଥିପାଇଁ ମୁଁ ଖାଇ ଦେଇଛି ଝିଅ ବି ଖାଇଦେଲା। ବାପା ବି ଖାଇକି ପଳେଇଛନ୍ତି ଆଉ କଣ ଆମ କଣ କରିବ କି ଆଉରି ଏଇ ଖାଇଦଲେ ଯାହଉ।
ଆଉ ଆଜି କାଇଁ ଆପଣ ଖାଇନଥିଲେ? ଲେଟ୍ କରି ଖାଇଲେ।
ନା ମୁଁ ଖାଇଥିଲି ସେଇ ଯୋଉ ଚାହା ତାପରେ ସେ ଖାଇଥିଲି କଣ କହିଲେ ଯଉ ଗଡା। ସପୁରୀ ବିଟଲୁଣ ସେତିକି ତାପରେ ତ ଭୋକ ହବନି ନା। ମୁଁ ଟିକେ ଏକ୍ସରସାଇଜ୍ କରୁଚି। ତ ଆ ପଢା କହିଲେ ତ ଆଉ ପଢି ସାରି ଆଉ କଣ କରିବି? ଖାଇଦେଲି। ଲେଟ୍ ରେ ଖାଇଚି ଜିଦି ଖାଇଥିବି ରୁଟି ଟିକେ ଆଉ କିଛି ଖାଇନି। ଆମ ଆଡେ ଲାଇନ ନାହିଁ। ଲାଇନ ନଥିଲା ସେତେବେଳକୁ ତ ଲାଇନ୍ ସ ନାହିଁ କଣ କରିବି ବିତି ବିତିଆ ଲାଗୁଚି। ଆଉ ଆପଣ କ ଖାଇଥିଲେ ସକାଳେ?
ସକାଳେ ମୁଁ ଖାଇଥିଲି ମୁଢି ଆଉ ଆଳୁ ଭଜା।
ହଁ ଆଉ।
ହଁ।
ଆପଣ କଣ ରାତିରେ କଣ ସବୁବେଳେ ରୁଟି ଖାଆନ୍ତି ନା ଭାତ?
ନା ନା ରାତିରେ ରୁଟି, ପଖାଳ, ମୁଢି, ଗରମ ଭାତ ଯିଏ ଯାହା ଖାଇଲା ଆଉ। ଗରମ୍ ଭାତ ଟା ଏତେ ହୁଏନି ସେ ପଖାଳ ମୁଢି, ପଖାଳ, ରୁଟି ସେମତି କିଛି ନାହିଁ ପଖାଳ ଟା ଆଉ। ବେଶିକା ଆଉ। ବେଶୀ ପଖାଳ, ମୁଢି, ରୁଟି କିଏ ତେ ଇଏ ନେ ନାଇ ନ ଦେଇ ଥଣ୍ଡା ମଣ୍ଡା ହେଲା ବେଳେ କୁ ଗୋଟେ ରୁଟି ଖିଆ ହଉଛି ନହେଲେ ପଖାଳ, ମୁଡି।
ହଁ ମୁଁ କହୁଚି ନା ମୁଢି ଟା କଣ ଆପଣଙ୍କ ଆଡେ ଟିକେ ପ୍ରସିଦ୍ଧ ନା କଣ ସମସ୍ତେ ଖାଆନ୍ତି।
ହଁ ବାଲେଶରିଆ ଆଉ।
। ଆଉ
ଆଉ କଣ କୁହନ୍ତୁ?
ଆଉ ଆପଣ କଣ କୁହନ୍ତୁ ଆପଣଙ୍କ ଆଡେ କଣ ଆପଣ । ମୁଁ କହିଲି ଆପଣଙ୍କୁ କଣ ଭଲ ଲାଗେ ରୋଷେଇ ମାନେ କହିବାକୁ? ତ ମାନେ ଆପଣଙ୍କୁ ସେଟା ଭଲ ଲାଗୁଥିବ ଆପଣଙ୍କୁ ବି ଭଲ କରିଆ
ହଁ ରୋଷେଇ ମତେ ମାନେ ସବୁ ପ୍ରକାର ପକେଇ ଘାଣ୍ଟ ସବୁ ପକେଇ ଡାଲମା ଛତୁ, ପନିରି ତ ଆଉ ସବୁ ଯେତିକି ମୋର ସବୁ ଆଇଟମ୍ ସବୁ କରିଦେବି। ଆଉ ଜହ୍ନି ଆଳୁ ହଉ ପୁସ୍ତ ଦେଇ ଚଢଚଡି ସବୁ ଭଲ ଲାଗେ କରିବା ପାଇଁ।
ଆପଣ ସାଧା ନା?
ମସଲା ବିଭିନ୍ନ ପ୍ରକାର ଦେଇକି ଆଜ୍ଞା ହଁ ହଁ ବିନା ପିଆଜ ରଶୁଣ।
ହଁ।
ବିନା ପିଆଜ ରସୁଣ ରେ ତ କେବଳ ମସଲା ଚାରୁମଗଜ ଦିଆଯାଏ। ଆଉ କାଜୁ ଆଉ ପୁସ୍ତକ ତକ ଦିଆଯାଏ ଟିକେ ଲଙ୍କା ପକେଇଦବା ଏମିତି କରିକି ହେଙ୍ଗୁ ରଖ୍ ଥାଏ କରି ପାଉଡର୍, ହେଂଗୁ ପକେଇକି ରୋଷେଇ କରେ ଆଉ।
। ସେଟା କଣ କେମିତି ଲାଗେ? ଭଲ ଲାଗେ ତ। ।
ମନ୍ଦିର ଯେମିତି ଖିଆ ଅଉଛି ସେମିତି ମାନେ ମନକୁ କିଛି ନ ନେନେ ସବୁ ଭଲ।
ହଁ ହଁ।
ଆମେ ଯୋଉ କ
ଆଉ।
ସେଟା ଭଲ ଲାଗିବନି ସେଟା ଭଲ ଲାଗିବନି ସେମିତି କହିଲେ ହବନି ସବୁ ଭଲ ଲାଗିବ।
ଖାଇଲେ ହେଲା ନୁହଁ।
ତାଲେ ହଁ
ମୁଁ କହିଥିଲି ଯେ ଆପଣଙ୍କୁ ଦୁ ।
ହଁ ହଁ କହିଥିଲେ ମୁ କରିମି କରିମି କରିନାହିଁ କରିବା।
କରି ଆ ଦେଖି ଭଲ ଲାଗିବ ଏଇଟା ସେଇଟା। ।
ମ ଯୋଉ କହିଥିଲେ ଟିକେ ଭୁଲି ଯାଇଚି ଟିକେ ଆଉ ଥରେ କୁହନ୍ତୁ।
ଏଇ ଯୋଉ ଆଣ ନେଇକି ଖାଲି ମାନେ ଅରୁଆ ଚାଉଳ ସେଟାକୁ ଗ୍ରାଇଣ୍ଡିଙ୍ଗ କରିଦେବେ। ହଁ ସେଥିରେ ଗୁଡ ଗୁଡ ପକେଇବେ ଚିନି କୁ ଗାଇଡିଙ୍ଗ କରିକି ପକେଇବେ। ଆଉ କଦଳୀ ପକେଇବେ ସେଇଟାକୁ ଟିକେ ରଖିଦେବେ କିଛି ସମୟ। ଘଣ୍ଟେ ଦି ଘଣ୍ଟା ରଖିଦେବେ ତାପରେ ସେଇଟାକୁ ତେଲ ଗରମ କରଥିବେ ସେ ଏ ଯେମିତି ଛାଣନ୍ତିନି ଯୋଉ କଣ କହନ୍ତି କେଉ କଣ ଜିଲାପି।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
ଜିରା ଭିତ ଗୋଲ ଗୋଲ କରି କେମତି ମାନେ ଇଏ କରି ଖାନ୍ତି ସେଟା ସେମତି ଆପଣ ତରେ କରିଦେ ସେ ତେଲ ଉପରେ ଯୋଉ ଢଙ୍କୁଣି ନେଇ କେମ ତୁ ଲା ଇଏ କରନ୍ତିନି
ମାନେ ଗୋଟେ ହଁ ଗୋଲ ଗୋଲ କରନ୍ତି ହଁ ସେମିତି କରିବେ ତ ତାପରେ ସେଇଟା ଟିକେ ସମୟ ହବ ଏପଟେ ନାଲି ହବ ପୁରା ନାଲି ହବ ତାପରେ ସେଟାକୁ ଚାପିଦେବେ ତେଲଟା ଥିବ ନା ତେଲରେ ଚାପିଦେବେ ତାପରେ ତାକୁ ଆଣିବେ ଖାଇବେ ତେ ତିନି ସେବେ ପକେଇଦେବେ ହେଟା ବି ଭଲ ଲାଗିବ ଖାଲି ବି ସେମିତି ବି ଆ ଆପଣ ଯଦି ବେଶୀ ମିଠା ଦେଇଥିବେ ଖାଇବେ ଭଲ ଲାଗିବ ଦିଇଟା ଆକ କରିବେ ଯୋଉଟା ଭଲ ଲାଗିବ ଆ
ହଁ ହଁ ହଁ।
ଆପଣଙ୍କ ଆଡେ କଣ ଫେମସ ମାନେ ପିଠାଫିଠା?
ପିଠା ଏଇ ମଣ୍ଡା ପିଠା ଏଣ୍ଡରି ପିଠା। ଠା ଶଙ୍କା ପିଠ୍ ଯୋଉ ଆରିସା ପିଠା, ଇଟିଲି ପିଠା। ଆଉ ଯୋଉ ସ ଯୋଉ ସରୁଚକୁଳି କରନ୍ତି ପୁରା ଚକୁଳିପିଠା। ଏଇ ଭଳିଆ ପୋଡପିଠା ବି କରନ୍ତି ପୋଡପିଠା ଏତେ ଇଏ ନୁହେଁ। କିନ୍ତୁ ଚକୁଳି ଆମର ଏପ ଏପଟ ପୁରା ଚକୁଳିପିଠାଟା ମେନ୍। ଚକୁଳି, ଇଟିଲି, ମଣ୍ଡା ପିଠା।
ଆପଣ ଆଡେ ଏହା ସବୁ ଫେମସ ନୁହଁ।
ହଁ।
ହୁଁ।
ଆଉ ପଢାପଢି ଆଜି କରିଥିଲେ ନା ନା?
ପଢାପଢି ହୋଉ ମୋର ପଢ଼ାପଢି ସଇଲାଣି ସବୁ ମାନେ ମୁଁ ଏଇ ବି ଇ ଡି ସେ ଫାର୍ଷ୍ଟ ସେମିଷ୍ଟ ସେକେଣ୍ଡ୍ ସେମିଷ୍ଟାର୍ ଦେଇକି ଆଇଚି। ଆଉ ଏଇଟା ସେଖେଣ୍ଡ୍ ଇଅର ହେଲି ଆଉ। ହୋଉ ଆପଣ ପରେ ଫୁଣି କଲ୍ କରିବେ ଆଉ।
ହଉ ତାହେଲେ ଠିକଅଛି।
ଆ ରଖା ଦୁ କଣ ତୁ ଗା-